ହାଲୋ।
କଣ କରୁଚ? ହାଲୋ କଣ କରୁଚ?
ଏଇଠି ବସଥିଲି ଆଉ।
ଖିଆ ପିଆ ସରଲାଇଁ?
ହଁ ଖିଆ ପିଆ ସରିଗଲାଣି।
ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ।
ଏବେ ତ ବର୍ଷା ହଉଛି?
ହଁ ବର୍ଷା ତ ସକାଳୁ ହଉଛି କୁଆଡେ ଯାଇ ହଉନି ଯେ ଆଉ।
ହଁ ଆଜି ବହୁତ ବର୍ଷା ହଉଚି। ବର୍ଷା ।
ତମ ଆଡେ ବି ହଉଚି ବର୍ଷା?
ପ୍ରବଳ ବର୍ଷା ଆମ ସମସ୍ତଙ୍କୁ ଥଣ୍ଡା ଦିହ ଖରାପ। ମୁଁ ଆଜି ତମକୁ ରା ମଙ୍କ ପ୍ରତ୍ୟାବର୍ତ୍ତନ ଯେତେବେଳେ କଲେ ଅଯୋଧ୍ୟା ସେତେବେଳେ ହନୁମାନ କ ଘରକୁ ଯୋଉ ଯାଇଥିଲେ ସେଇ ଷ୍ଟୋରିଟା ମୁଁ ତମକୁ କହୁଛି ଆଜି ଶୁଣିବ।
କୁହ।
ଟା ଯେତେବେଳେ ଆମର ଯୁଦ୍ଧ ସରିଲା ରାବଣ । ରାବଣର ମୃତ୍ୟୁ ପରେ ଯେତେବେଳେ ସେମାନେ ଗୃହ ପ୍ରତ୍ୟାବର୍ତ୍ତନ କଲେ ସେଇ ବାଟରେ ତାଙ୍କ ସହିତ ହନୁମାନ ଥିଲେ। ବାଟରେ ହନୁମାନଙ୍କର ବା ଘର ପଡିଲା। ତ ହନୁମାନ କହିଲେ ଆଉ ରାମଚନ୍ଦ୍ର ଙ୍କୁ ଆମ ଘରକୁ ଆଉ ରାମଚନ୍ଦ୍ର କହିଲେ ହନୁମାନ କୁ ତାଙ୍କ ଘରକୁ ଯିବା ପାଇଁ। ତ ହନୁମାନ ବହୁତ ଖୁସି ସେ ବୋଲେ କି ମୋର କେତେ ବଡ ଭାଗ୍ୟ ଯେ ପ୍ରଭୁ ଆମ ଘରକୁ ଯିବେ।
ହଉ ହଉ।
ତ ରାମଚନ୍ଦ୍ର ସେଠୁ ହନୁମାନଙ୍କ ଘରକୁ ଗଲେ ହନୁମାନ ସେଠୁ ନେଇକି ଗଲେ ମାତା ସିତା ଥିଲେ ରାମଚ ଚନ୍ଦ୍ର ଥିଲେ ଏ ଲକ୍ଷ୍ମଣ ଥିଲେ ତାଙ୍କୁ ନେଇକି ଗଲେ। ଯେତେବେଳେ ହନୁମାନଙ୍କ ବା ଅଞ୍ଜନା ତାଙ୍କୁ ଦେଖିଲେ କି ଖୁସିରେ ପୁରା ମାନେ ତାଙ୍କ ପାଦ ତଳେ ଲାଗିଲାନି। ଯେ ଶ୍ରୀ ରାମ ସ୍ଵୟଂ ତାଙ୍କ ଘର କୁ ଆସିଛନ୍ତି। ତ ସେ କଣ କଲେ ଏ ଯେମିତି ଅତିଥି ଚର୍ଚ୍ଚା କରନ୍ତି କଲେ। ଅଞ୍ଜନାକୁ ଅଞ୍ଜନା ସେଇଠୁ ପଚାରିଲେ କେମିତି କଣ? ସବୁ ଯାହା ଯାହା ଘଟିଥିଲା ଯୁଦ୍ଧରେ କେମିତି କଣ ହେଲା ସବୁ ବିଷୟରେ ପଚାରିଲେ। ହନୁମାନ ଗୋଟି ଗୋଟି କରି ସବୁ ବିଷୟରେ କହିଲେ ତାଙ୍କ ମାତାଙ୍କୁ। ଯେତେବେଳେ ଅଞ୍ଜନା ଶୁଣିଲେ କି ଲକ୍ଷ୍ମଣ ଶକ୍ତିିଭେଦ ହେଲେ, ଆଉ ରା ରାବଣ ଙ୍କୁ ହନୁମାନ ପାରିଲେ ନାଇଁ ରାମ ପାରିଲେ। ତ ଅଞ୍ଜନା ସେଇଠି କହିଲେ ଓ ରାଗି ଗଲେ ଆଉ କହିଲେ ତୁ ତମେ ମୋ ପୁତ୍ର ହେଇକି ତମେ ଏଇ ଯୁଦ୍ଧରେ ପାରିପାରିଲ ନାହିଁ। ସେ ରାମଙ୍କୁ ମାରିବାକୁ ପଡିଲା ରାବଣଙ୍କୁ। ଆଉ ରାବଣଙ୍କ ଦ୍ଵାରା ସ୍ଵୟଂ ରାମଚନ୍ଦ୍ର ଏତେ କଷ୍ଟ ପାଇଲେ। ମାତା ସିତା ଏତେ କଷ୍ଟ ପାଇଲେ। ସେଠୁ ହନୁମାନ କହିଲେ ଏଇ ଷ୍ଟୋରୀ ସବୁ କହିଲେ। ତାପରେ କଣ କଲେ ଅଞ୍ଜନା ସିଧା ସେଇଠୁ ଚାଲିଗଲେ ଛାତ କୁ। ଛାତ ଉପରୁ ତାଙ୍କ ଛାତିରୁ ଟୋପିଏ କ୍ଷୀର ଚିପୁଡିକି ତଳେ ପକେଇଦେଲେ। ସେ ତଳେ ପୁରା ନିଆଁର ବର୍ଷା, ନିଆଁ ବର୍ଷା ହେଲା। ଅଞ୍ଜନା ସେଇଠୁ କହିଲେ ଯଦି ଏଇ ଛାତିର ଟୋପିଏ କ୍ଷୀରରେ ନିଆଁ ବର୍ଷା ହେଇପାରୁଚି । ଟାଣ ପଣ ଅଛି। ତ ଏଇ ଛାତିରୁ କେତେ କ୍ଷୀର ତମେ ପିଇଚ। ତମ ଦେହ ରେ ତ ଅଗାଢ ଶକ୍ତି ଥିବ। ତଥାପି ତମ ଥାଇକି ବି ରାମଚନ୍ଦ୍ର ଆଉ ସୀତା ମାତା ଏତେ କଷ୍ଟ ପାଇଲେ।
ହଁ।
ସେଇଠି ହନୁମାନ କହିଲେ ମାତା ରାମଚ ଚନ୍ଦ୍ରଙ୍କର ନିୟତି ଅଛି ମାନେ ଆଗରୁ ନିୟତିରେ ଅଛି ଯେ ରାମଚନ୍ଦ୍ରଙ୍କ ଦ୍ଵାରା ହିଁ ରାବଣ ମରିବ। ରାବଣଙ୍କର ମୃତ୍ୟୁ ହବ ଆଗରୁ ସେଟା ନିଅତି ଅଛି। ଯୋଉଟା ଆଗରୁ ଲେଖା ଅଛି ସେଟା ତ ହବ ନିଶ୍ଚିନ୍ତ।
ହଁ।
ରାବଣ ଭରି ଗର୍ବି ଅହଂକାରୀ ରାଜା ସେ କି ଭାବୁଥିଲା କି ମୁଁ ସର୍ବଶକ୍ତିମାନ ମ କେହି ମାରିପାରିବେନି, ମୁଁ ଅମର ମୁଁ ମରିପାରିବିନି ତ ସେଥିପାଇଁ ଭଗବାନ ଶ୍ରୀ ରାମଚନ୍ଦ୍ର ଅଛନ୍ତି, ନା ରାମଚନ୍ଦ୍ର ତାଙ୍କ ପାଇଁ ଥିଲେ ତାଙ୍କୁ ପରାସ୍ତ କରିବା ପାଇଁ ନା! ସେଥିପାଇଁ ତ ଲକ୍ଷ୍ମଣଙ୍କର ଶକ୍ତିଭେଦ ହେଲା ଲକ୍ଷ୍ମଣ ପାରିଲେନି ଆଉ ବି କେତେ କଣ ହେ ବି ସେଠି ବହୁତ ସାରା କିଛି ହେଇଛି ଯାହା ଦ୍ୱାରା କି ମାନେ ଆମର ଇନ୍ଦ୍ରଜିତ ବି ସେଠି ବଧ ହେଇଲେ ସେ ଯୁଦ୍ଧରେ ଆମର ଲକ୍ଷ୍ମଣ ବି ଶକ୍ତି ଭେଦ ହେଲେ ଯାହାକୁ ହନୁମାନ ଆସି ବଞ୍ଚେଇଲେ ତ ହନୁମାନ ଯେ ସେତେବେଳେ ଗନ୍ଧମାର୍ତନ ପାହାହାର ଟାକୁ ହାତରେ ଟେକିକି ଆଣିକି ଲକ୍ଷ୍ମଣଙ୍କୁ ବଞ୍ଚେଇ ପାରିଲେ ସେ କଣ ରାମଙ୍କୁ ବଞ୍ଚେଇ ପାରିନଥାନ୍ତନ୍ତି ସି ସ ତିକି ବଳବାନ ବୁଦ୍ଧିମାନ ସେ ବସେଇ ପାରିଥାନ୍ତେ କିନ୍ତୁ ନା ନିୟତିର ନୀତି ଅଲଗା ଅଛି ଯୋଉଟା ଘଟିବାର ଅଛି, ସେଟା ଘଟିବ ତ ଆଗରୁ ଲେଖା ଅଛି। ରାବଣ ରାମଙ୍କ ହାତରେ ମରିବେ ଯୋଉଟା କି ପରେ ସେୟା ହେଲା ରାବଣ ର ଦର୍ପ ଗର୍ବ ଅହଙ୍କାର ସବୁ ରାମଙ୍କ ଆଗରେ ଫିକା ପଡିଗଲା ରାମଙ୍କ ଦ୍ଵାରା ହିଁ ସିଏ ମୃତ୍ୟୁବରଣ କରିଥିଲେ। ଆଉ ସେ ମୃତ୍ୟୁବରଣ ସମୟରେ ରାବଣଙ୍କର ନିଜ ଭାଇ ନିଜ ଭାଇ ବିଭୀଷ ଭଷଣ ବି ରାବଣଙ୍କର ସାଥରେ ନଥିଲେି କାହିଁକି ନା ବିଭୀଷଣ ନ୍ୟାୟ ଧର୍ମ ଶ୍ରଧା ପ୍ରେମ ଭଲ ପାଇବାର ପ୍ରତୀକ ଶ୍ରୀ ରାମଚନ୍ଦ୍ରଙ୍କ ପାଖରେ ଥିଲେ ଯିଏକି ଗୋଟେ ସମ୍ମାନର ପ୍ରତୀକ ଯିଏ ମାନେ ଗୋଟେ ଭଲ ପୁଅ ଭଲ ସ୍ଵାମୀ ଭଲ ଭାଇ
ସବୁଥିରେ ସେ ପରିପୂର୍ଣ୍ ନ ଥିଲେ ସର୍ବଗୁଣା ସମ୍ପନା ହଉଛନ୍ତି ଆମର ଶ୍ରୀରାମଚନ୍ଦ୍ର
ମୁଁ ତମକୁ ଆଜି କହିବି ଲବୁକୋଷ ବିଷୟରେ ଆମର ତ ଆଉ ଜାଣିଥିଲ ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ମାତାଙ୍କର ସନ୍ତାନ ଲବକୁଷ
ଆଜ୍ଞା ଆଜ୍ଞା ସେ ପ୍ରତାପ ପ୍ରତ୍ୟାବର୍ତ୍ତନ ପରେ ବି ବହୁତ ମାନେ ହେଇଥିଲା କି ଆମର ଶୁଣି ସାରନ୍ତି ମୁଁ କହୁଛି କଣ ତାପରେ ଲବକଷ ବିଷୟରେ କହିବେ ଯେତେବେଳେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ଅଯୋଧ୍ୟ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲା ପରେ ସୀତାଙ୍କୁ ଗ୍ରହଣ କରିନଥିଲେ। ସୀତାଙ୍କୁ ଗ୍ରହଣ କରିନଥିଲେ ହଁ ପରେ ସେମାନେ ଶୁଣନ୍ତୁ ହଁ ହଁ ପରେ ସେମାନେ ଶୁଣନ୍ତୁ ଯେତେବେଳେ ରାମ ସୀତା ଅଲଗା ହେଲେ ରାମଚନ୍ଦ୍ର ସୀତାଙ୍କୁ ସନ୍ଦେହ କରି ଅଲଗା ହେଲା ସୀତା ଯୋଉଠି ତାଙ୍କର ଅଗ୍ନି ପରୀକ୍ଷା ଦେଲେ ତାପରେ ସେ ଅଲଗା ହେଲେ ଅଲଗା ହେଲା ପରେ ବାଲ୍ମିକି ଅଗଣାରେ ତାଙ୍କର ଲବକୋଷ ଜନ୍ମ ନେଇ
ବଶିତ ହେବା ପରେ ଯୋଉ ମହର୍ଷି ବାଲମୀଙ୍କ ଆଶ୍ରମରେ ରହିଲେ ସେଠାରେ ହିଁ ଲବ କୃସଙ୍କ ଜନ୍ମ ହୋଇଥିଲା। ସେଠାରେ ଆମ ଲବକୁଶଙ୍କ ଜନ୍ମ ହୋଇଥିଲା। ତାପରେ ମହର୍ଷି ବାଲମିକ ଦୁଇ ଭାଇଙ୍କୁ ଶସ୍ତ୍ର ଅସ୍ତ୍ର ଏବଂ ଯୁଦ୍ଧ ବିଦ୍ୟା ବି ଶିଖାଇ ଦେଇ
ହଁ ତାଙ୍କର ଶାସ୍ତ୍ର ଶାସ୍ତ୍ରୀକ ଆଉ ଅସ୍ତ୍ର ଧରା ଆଉ ଯୁଦ୍ଧ ବିଷୟରେ ଶିକ୍ଷା, ଜ୍ଞାନ ସବୁ ତାଙ୍କୁ ପ୍ରବୀଣ କରିଥିଲେ ତାଙ୍କୁ
ତାପରେ ସେମାନଙ୍କୁ ସମ୍ପୂର୍ଣ୍ଣ ରାମାୟଣ ର ବି ଜ୍ଞାନ ମଧ୍ୟ ଶି
ଶିଖେଇ ଦେଇଥିଲେ।
ତାପରେ ଯୋଉ ଜାଣିଥିବେ ଘୋଡ଼ା ଅଟକେଇବା ବିଷୟରେ।
ଆଜ୍ଞା।
ଅଶ୍ୱମେଧ ଯଜ୍ଞ ଏବଂ ବୀରତ୍ୱ ଯୋଉ। ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଅଶ୍ଵମେଧ ଯଜ୍ଞର ଘୋଡ଼ା ଯେତେବେଳେ ବାଲ୍ମିକି ଆଶ୍ରମ ନିକଟରେ ଦେଇ ଯାଇ ନଥିଲା କି?
ଆଜ୍ଞା।
ଲବ ଏବଂ କୁଶ ତାହାକୁ ବାନ୍ଧି ଦେଇଥିଲେ। ସେ ଘୋଡ଼ା
ଆଜ୍ଞା, ଆଜ୍ଞା, ଆଜ୍ଞା, ଲବ କୁଶ ବାନ୍ଧି ଦେଇଥିଲେ ଆଜ୍ଞା, ଆଜ୍ଞା।
ହଁ, ତାପରେ ଘୋଡ଼ାକୁ ମୁକ୍ତି କରିବା ପାଇଁ ଆସିଥିବା ଅଯୋଧ୍ୟାର ବିଶାଳ ସେନା ସହ ଦୁଇ ବାଳଙ୍କ ଯୁଦ୍ଧ କରିଥିଲେ ଯେତେବେଳେ ଘୋଡ଼ା ସହିତ ହଁ ଯେତେବେଳେ ଘୋଡ଼ା ସହିତ ଆସିଥିଲେ ମୁକ୍ତ କରିବା ପାଇଁ ଅଯୋଧ୍ୟାର ବିଶାଳ ସେନା ଏମାନେ ଦୁଇ ଜଣ ସେ ତାଙ୍କ ସହିତ ବି ଯୁଧ୍ୟ କରିଥିଲେ। ସେମାନେ ତାଙ୍କ ସେମାନେ ତାଙ୍କ ବୀରତ୍ବ ବଳରେ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ହନୁମାନଙ୍କ ମଧ୍ୟ ପରାସ୍ତ କରିଦେଇଥିଲେ।
ଆଜ୍ଞା। ଯାହା ଦ୍ଵାରା କି ପ୍ର ସେ ଶେଷ ଟାଇମ ରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଆସିବାକୁ ପଡିଥିଲା ଆଜ୍ଞା, ଆଜ୍ଞା।
ସେତେବେଳେ ପରେ ଯେତେବେଳେ ରାମଚନ୍ଦ୍ର ନିଜେ ଆସିଲେ
ଦେ
ସେତେବେଳେ ଲବକୁଶ ସେ ତାଙ୍କ ସମ୍ପର୍କକୁ ଜାଣିବାକୁ ପାଇଲେ। ସେମାନେ ଶ୍ରୀରାମ ଙ୍କର ଦରବାରରେ ସୁମଧୁର ସ୍ବରରେ ରାମାୟଣ ଗାନ କରି ସମସ୍ତଙ୍କୁ ମୁଗ୍ଧ କରିଥିଲେ ଏବଂ ନିଜର ପ୍ରକୃତ ପରିଚୟ ଦେଇଥିଲେ। ତାପରେ ଆମର ଯୋଉ ସାମ୍ରାଜ୍ୟ ଶାସନ ରାଜ୍ୟ ଅଭିଷେକ। ପରବର୍ତ୍ତୀ ସମୟରେ ହଁ ପରବର୍ତ୍ତୀ ପରବର୍ତ୍ତୀ ସମୟରେ ଶ୍ରୀରାମଙ୍କ ଲବ ଲବଙ୍କୁ ଲବପୁର ଯୋଉ କୁହନ୍ତି ବର୍ତ୍ତମାନର ଲାହୋର। ଏବଂ କୁଶଙ୍କୁ କସୁର ଏବଂ କୁଶଙ୍କୁ କୁହନ୍ତି କସୁର ପାକିସ୍ତାନ ର ଏକ ସହର।
ଆଜ୍ଞା।
ସହରର ରାଜା ଭାବେ ଅଭିଷେକ କରିଥିଲେ, ହଁ।
ଆଜ୍ଞା। ଯେହେତୁ ସିଏ ରାମଚନ୍ଦ୍ରଙ୍କର ଜନ୍ ଜନ୍ମିତ ଲା ଲବକୁଶ ଯେତେବେଳେ ଆଁ ହନୁମାନ ତାପରେ ଆମର ଲକ୍ଷ୍ ବଣଙ୍କୁ ଯେତେବେଳେ ସିଏ ପରାସ୍ତ କରିଥିଲେ ସେତେବେଳେ ସେମାନେ ଠାବ କରିଥିଲେ ଯେ ବିଚିତ୍ର ପିଲା ପାଖେ ରେ ବିଚିତ୍ର ଜ୍ଞାନ କୋଉଠୁ ଆସିଲା? ଏତେ ଛୋଟ ପିଲା ଏତେ ବିଚିତ୍ର ଜ୍ଞାନ, ବିଚିତ୍ର ବୁଦ୍ଧି, ଯୁଦ୍ଧରେ ପରାକ୍ରମୀ କୋଉଠୁ ଆସିଲା ବହୁତ ପରାକ୍ରମୀ ସେ ଥିଲେ। ତ ସିଏ ଯାଇକି ଖବର ଦେଇଥିଲେ ରାମଚନ୍ଦ୍ରଙ୍କୁ ତ ରାମ ଚନ୍ଦ୍ର କ'ଣ କରିଥିଲେ ନା ସେ ବାଳକକୁ ଦେଖିବାକୁ ଆସିଥିଲେ ସେ ବାଳକ ଏ ତେ ପରାକ୍ରମୀ ଏତେ ଯୁଦ୍ଧବିତ୍ ଏତେ ମାନେ ଜ୍ଞାନ ଅଛି ଯିଏ କି ହନୁମାନ ଭଳି ଲୋକଙ୍କୁ ପରାସ୍ତ କରିଦଉଛି ଲକ୍ଷ୍ମଣଙ୍କ ଭଳି ଲୋକଙ୍କୁ ପ ପରାସ୍ତ କରିପାରୁ ତ ମୁଁ ଯାଇକି ନିଜେ ଦେଖିବି ତ ସିଏ ନିଜେ ଦେଖିଲା ପରେ ସିଏ ସନ୍ଦେହ ଜନକ ଭାବିଥିଲେ। ପରେ ବି ସିଏ ଜାଣି ପାରିଲେ କି ସିଏ ତାଙ୍କର ହିଁ ସନ୍ତାନ ତାଙ୍କରି ସୁସନ୍ତାନ ହଉଛନ୍ତି ସେ ଦି ପରବର୍ତ୍ତୀ ସମୟରେ ସେ ତାଙ୍କୁ ବାଣ୍ଟିକି ଯେହେତୁ ଦୁଇ ଟ ପୁଅ ତାଙ୍କର ସେ ବାଣ୍ଟିକି ଅଧେ ରାଜ୍ୟ ନବଙ୍କୁ ଆଉ ଅଧେ ରାଜ୍ୟ କୁଶଙ୍କୁ ଦେଇଥିଲେି ଯୋଉଟା ଏବେ ଆମର ଏବେ ଆମର ଲା
ହଁ।
ଶ୍ରୀରାମଚନ୍ଦ୍ରଙ୍କ ପରି ତାଙ୍କ ଲବକୁଶ ବି ଯୋଦ୍ଧା ପରାକ୍ରମୀ ଥିଲେ, ବୁଦ୍ଧିମାନ ଥିଲେ, ସ୍ନେହୀ ଥି ତାଙ୍କ ପାଖରେ ବି ସର୍ବସ୍ୱ ଗୁଣ ଥିଲା ରାମସୀତାଙ୍କର। ରାମାୟଣ ଗାଥା ର ମାନେ ସବୁଠୁ ମହତ୍ଵ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଇଟା ଆଉ ସବୁଠୁ ବି ଦୁଃଖଦାୟକ ବିଷୟ କି ସୀତା ଯେତେବେଳେ ଆମର ନିର୍ବାସିତ ହେଇଥିଲେ। ସେ ନିର୍ବାଚସିତ ର କଷ୍ଟ ଟା
ମୁ ତ କଥା ହେଇ ବୋହୁତ କିଛି ଏଥିରେ ଶିଖିବାକୁ ପାଇଲି ବୋହୁତ କିଛି ଆପଣଙ୍କୁ ଶି ଶିକ୍ଷା ବି ଦେଲି, ତ ଏଇ କାରିପ ଦ୍ଵାରା ଆମେ କେତେ ବି ଇମ୍ପ୍ରୁଭ କରୁଛେ ଆଗକୁ ବି
ଆଜ୍ଞା ଆମେ ବି ମୁଁ ବି ଆପଣଙ୍କ ପାଖରୁ ବି ଛୋଟ ହଉ ବଡ ହଉ କିଛି ଶିଖିବା ପାଇବି ଧନ୍ୟବାଦ ଆପଣ ଆପଣଙ୍କୁ ଆଉ ଧନ୍ୟବାଦ ଆମର କାରିୟ ଆପକୁ।
ହଁ ହଉ ଆମେ ନେକଷ୍ଟ କେବେ ଆଉ କଣ କିଛି ଟପିକକୁ ନେଇକି କଥା ହେବା।